ହାଲୋ।
ହାଲୋ।
ହାଲୋ ମୋ ଭୟସ ଆପଣଙ୍କୁ କ୍ଲିୟର ସୁଭା ଯାଉଛି?
ଶୁଭୁଚି ମୋ ଭଇସ ଶୁଭୁଚି?
ଆଜ୍ଞା ଶୁଭା ଯାଉଚି ଆପଣ ଏବେ କଣ କହୁଥିଲେ?
ଭାଇନା ଖାଇକି ଆସୁଚି ଆପଣ କଣ କହୁଥିଲେ?
ମୁଁ ବସିଚି ଆଉ ବର୍ଷା ପକଉଚି ସେଇଥିପାଇଁ ଲାଇନ ବି ନାହିଁ ନେଟୱାର୍କ ହୁ ନାହଁ ରହୁନି ଠିକରେ ମାନେ ନେଟୱର୍କ ଆସୁଚି ସେମିତି ପଳଉଚି। ତ ସେଇଥିପାଇଁ ଅସୁବିଧା ହଇରାଣ ହଉଚୁ, ଲାଇନ ନାହିଁ ଏବେ ସେମତି ବସି ବଦାରେ ଆଉ।
ଓ ହୋ।
ଆପଣଙ୍କର ଲାଇନ ଫାଇନ୍ ଅଛି ନା ସେମିତି କିଛି ଲାଇନ ଫାଇନ ପ୍ରୋବ୍ଲେମ ହଉନି।
ନାଇଁ ଆମର ବି ଏବେ ଲାଇନ ନାହିଁ ଲାଇନ ଥିଲା। ଏବେ କଟି ଯାଇଚି ପୁଣି ନେଟୱାର୍କ ପ୍ରୋବ୍ଲେମ ଟିକେ ରହୁଚି ବର୍ଷା ଟିକେ ଟିକେ ହଉଚି।
ହଁ ସେମିତି ଅସୁବିଧା ଟିକେ ହଉଚି ଆଉ।
ଓହୋ ଆଉ ଆପଣ କଣ କରୁଥିଲେ ଏବେ?
ମାଇତ ଖାଇକି ଆସି ଥିଲି ବା।
ଓହୋ ଓହ ଆଉ ଆପଣଙ୍କର ରୋଷେଇ ସବୁ ସରିଲାଣି?
ନାଇଁ ଚାଲିଚି।
ଓହୋ ଆପଣ ରୋଷେଇ କରନ୍ତି?
ହଁ ସେ ବେଳେବେଳେ କରେ।
ଓ ହୋ। ଆଉ ଆପଣଙ୍କର କଣ କଣ ରୋଷେଇ ଆଜି?
ଭାତ ଡାଲମା ଭଜା।
ଅହୋ ସବୁ ରୋଷେଇ ସରିଲାଣି?
ହଁ ସରିଲା।
ଅ ହୋ।
ଡାଲମାଟା ଚାଲଚି ଆଉ।
ହଁ ହ। ଆଉ?
ଆପଣଙ୍କୁ ରୋଷେଇ କରିବାକୁ ଭଲ ଲାଗେ?
ନାଇ ଭଲ ତ ଲାଗେନି ସେମିତି ମଝିରେ ମଝିରେ ମାନେ ଇଚ୍ଛା ହେଲେ କରେ କିନ୍ତୁ ସ ଭଲ ଲାଗେନି।
ଅ ହ।
ଭଲ୍ ସବୁବେଳେ କରେନି ଇଚ୍ଛା ହେଲେ କରେ ଆଉ।
ଅହ ଆଉ ଆପଣଙ୍କ, ମତେ ବି ସେମିତି ବେଳେ ବେଳେ ଭଲ ଲାଗେ ବେଳେ ବେଳେ ଯେତେବେଳେ ଇଚ୍ଛା ହୁଏ କରିଦିଏ ଆଉ।
ହଁ ହଁ ଆଉ କଣ କରୁଚ ପଚାରୁଥିଲ ଗୋଟେ?
ମୁଁ କଇଲି ଆପଣଙ୍କ ଆପଣ ଯୋଉଠି ଅଛନ୍ତି ଭଲ ତୀର୍ଥ ସ୍ଥାନ କଣ ଅଛି?
ଶୁବା ଯାଉନି ଟିକେ କ୍ଲିୟର ନେଟୱାର୍କକୁ ଆସନ୍ତୁ।
ମୁଁ କଇଲି ଆପଣ ଯୋଉଠି ଅଛନ୍ତି, ସେଇଠି ଭଲ ତୀର୍ଥସ୍ଥାନ କଣ ଅଛି?
ତୀର୍ଥ ସ୍ଥାନ ତ କହିବାକୁ ଗଲେ ହଁ ଅଛି ଆମ ଗାଁ ରେ ଶିବ ମନ୍ଦିର ଅଛି। ଆଉ ମଙ୍ଗଳା ମନ୍ଦିର ମଙ୍ଗଳା ମାଙ୍କ ମନ୍ଦିର ବି ଏବେ ନୂଆ ପଚିଶଟା ହେଇଚନ୍ତି। ପୁରୁଣା ଘର ଥିଲ୍ ଲା, ତାପରେ ଏବେ ନୂଆ ଘର ହେଇଚି ଯେହେତୁ ସେଇଟା ବୋହୁତୁ ବର୍ଷ ପୁରୁଣା ର ଘର ସେଇଟା ଭା ମାଆଙ୍କର ବୋହୁତ୍ ଅସୁବିଧା ହୋଉଥିଲା ବର୍ଷା ଦିନେ ପାଣି ଫାଣି ବି ଗଳୁଥିଲା ତ ସେଥିପାଇଁ ନୂଆ ମନ୍ଦିର ଏବେ ନିର୍ମାଣ ହେଇଥିଲା। ନୂଆ ନୂଆ ନିର୍ମାଣ ହେଇକି ସେ ଏବେ ପଚିଶଟା ହେଇଥିଲା ନୂଆ ମନ୍ଦିର। ଆଉ ବୋହୁତ୍ ଧୁମଧାମ୍ ରେ ବି ପ୍ରତିଷ୍ଠା ହେଇଥିଲା ଯଜ୍ଞ ହେଇଥିଲା ଦିନ ସାରା ଯଜ୍ଞ ହେଲା। ଦି ଦି ଦିନକ ପୂର୍ବୁରୁ କଳସ ବୁଡ଼ା ହେଲା ଦି ଦିନି ଧରିକି ହେଇଥିଲା। ଦି ଦିନ ପୂର୍ବରୁ କଳସ ବୁଡ଼ା ହେଲା ତାପରେ ହୁଁ ସମସ୍ତଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିର ଆୟୋଜନ କରାଯାଇଥିଲା ଆଉ ବୋହୁତ ଆଡ଼ୁ ଲୋକ ବି ତାଙ୍କୁ ନିମନ୍ତ୍ରଣ କରା ଯାଇଥିଲା ବୋହୁତ ଲୋକ ଆସିକି ଭୋଜି ବି ଉଁ ମାନେ ଠାକୁରଙ୍କ ପ୍ରସାଦ ଖାଇକି ଗଲେ ବି ଆଉ କୀର୍ତ୍ତନର ବି ଆୟୋଜନ କରାଯାଇଥିଲା। ବୋହୁତ ଏମତି ଭଲରେ କରାଯାଇଥିଲା ଆଉ। ସ୍ତ୍ରୀ ଲୋକ ମାନେ ବି କଳସ ବୁଡ଼ଉଥିଲେ ସ୍ତ୍ରୀ ଲୋକୋ ମାନଙ୍କ ପାଇଁ ହଳଦ୍ ଦିଆ ଆଉ ରେଡ୍ କ ନାଲି କଲର୍ ର ଲୁଗା ସମସ୍ତେ ସାଙ୍ଗ ହେଇକି ମିଶିକି ଗୋଟେ କଲର୍ ର ଲୁଗା ମାନେ ଦିଟା କଲର୍ ର ଯେନ୍ତି ମଙ୍ଗଳା ମାଙ୍କର ହଳଦିଆର ଆଉ ଯେମତି ନାଲିର କୁହନ୍ତି ସମ ପିନ୍ଧିଲେ ସେଇଟା ମଙ୍ଗଳା ମାଙ୍କର ଭଲ। ସେଇଟା ସେଇଥିପାଇଁ ସମସ୍ତେ ଗୋଟେ ଦିଟା କଲର୍ ର ରଙ୍ଗ ସବୁ ସ୍ତ୍ରୀ ଲୋକ ପିନ୍ଧିଥିଲେ। ଶହେ ଆଠଟା କଳସ ବୁଡ଼େଇଆ କଥା। କିନ୍ତୁ ଶହେ ଆଠଟା ଅଧିକ ଯେହେତୁ ଲୋକ ହେଇଥିଲେ ସମସ୍ତଙ୍କର ଇଚ୍ଛା ଥିଲା ଯେହେତୁ ବୁଡ଼େଇବା ପାଇଁ କଳସ ତ ସମସ୍ତେ ତ ବୁଡ଼େଇବେ କଳସ ବୁଡ଼େଇବା ପାଇଁ କାହାକୁ ମନା କରାଯାଏ ନାହିଁ। ସେଇଥିପାଇଁ ସେମାନେ ସମସ୍ତେ କଳସ ବୁଡ଼େଇଲେ ତା ସହିତ ଉଁ ତା ପୂର୍ ପର ଦିନ ଯାଇଁକି କଳସ ପୂଜା ସଇଲା ପରେ ଯାଇଁକି କଳସ ଉଭା ହେଇଗଲେ ଆଉ। ତାପରେ ଆମ ଗାଁରେ ଚନ୍ ଣ୍ଡି ମନ୍ଦିର ବି ଅଛି, ସେ ପୂଜା ହନ୍ତି ଗୁରୁବାର କୁ ଗୁରୁବାର ପୂଜା ହୁଅନ୍ତି। ଯୋଉ ଆମ ଘରେ ଯୋଉ ଦେହୁରୀ ଅଛନ୍ତି ସେ ଦେହୁରୀ ଆସିକି ପୂଜା କରନ୍ତି ଆଉ। ଆଉ ବୁଢ଼ୀଟା ଠାକୁରାଣୀ ବି ଅଛନ୍ତି ବୁଢ଼ୀ ଠାକୁରାଣୀ ଉଭା ହେଇଚନ୍ତି ତାଙ୍କ ସିଏ ବି ଥିଲେ ପ୍ରଥମେ ଥିଲେ ଉଁ ଉଁ ଉଁ ଛୋଟ ମନ୍ଦିର ସେ ଉଭା ଯୋଉଠି ଭାରିଚନ୍ତି ଛୋଟ ମନ୍ଦିରରେ ଥିଲେ ଏବେ ଅଳ୍ପ ଦିନ୍ ବର୍ଷେ ଦେଢ଼ ବର୍ଷ ହେଲା ପୂ ଉଁ ନୂଆ ମନ୍ଦିର ତାଙ୍କ ପାଇଁ କରାହେଇ କି ପଚିଶଟା ହେଇଥିଲା। ସିଏ ବି ବୋହୁତ ଭଲ ଭାବରେ ପଚିଶଟା ହେଇଥିଲା ଦିନ ସାରା ଯଜ୍ଞ ହେଇକି। ତାଙ୍କ ସେଥିରେ କର୍ତ୍ତା ବି ଥିଲେ ସେ ବି ବସିଥିଲେ ଯିଏ ଆମ ଆମର ରିଲେଟିବ୍ ହେବେ ତ ତାଙ୍କ ସହିତ ସେ କର୍ତ୍ତା ବି ଥିଲେ ଆଉ ବୋହୁତ ଭଲ ଭୋଜିର ଆୟୋଜନ୍ ନେବି କରାଯାଇଥିଲା ତାପରେ ପୂଜା ବି ଭଲ ବୋହୁତ ଭଲ ହେଇଥିଲା। ବର୍ଷକୁ ବର୍ଷ ସେଇ ଯୋଉ ଉଁ ଯେତେବେଳେ ଆମ ହଉଚି ନା ସେଇ ଯୋଉ ଦିନ ହଉଥିଲା ଯୋଉଦିନ ହଉଥିଲା ସେଇ ଉ ମାନେ ମନ୍ଦିର ପଚିଷ୍ଟା ହେଇଥିଲା ।ସେଇ ବର୍ଷ ସବୁ ବର୍ଷ ସେଇଦିନ ମାନେ ଗୋଟେ ମନ୍ଦିର ନି ର୍ମାଣ ବୋଲି, ସେଇଦିନ ମାନେ ପଚିଷ୍ଟା ହେଇଥିଲା ବୋଲି ସବୁ ବର୍ଷ ସେଇଟା ପାଳନ କରାଯାଏ। ଏ ମାନେ ସେମିତି ଯଜ୍ଞ ଫଜ୍ଞ ପୂଜା ପୂଜି ହୁଏ ଆଉ।
ଓହୋ। ବହୁତ ଧୁମଧାମରେ ହୁଏ।
ଆଜ୍ଞା କଣ କହିଲେ ଶୁଭା ଗଲାନି।
ମୁଁ କହିଲି ବହୁତ ଧୁମ ଧାମରେ ହୁଏ ବୋଧେ ଆଉ
ଟିକେ ଜୋର କୁହନ୍ତୁ ଶୁବାଯାଉନି।
ମୁଁ କହିଲି ବହୁତ ଧୁମଧାମରେ ହୁଏ ବୋଧେ।
ହଁ ବହୁତ ଧୁମଧାମରେ ହୁଏ ।ସେ ବି ସେ ମା ବି ଠ ସଂକ୍ରାନ୍ତି କୁ ସଂକ୍ରାନ୍ତି କୁ ପୂଜା ହୁଅନ୍ତି। ଆଉ ଦେହୁରି ଯାଆନ୍ତି ପୂଜା କରିବା ପାଇଁ। ଆଉ ସଂକ୍ରାନ୍ତି ସଂକ୍ରାନ୍ତି ଏମତି ବଡ ସଂକ୍ରାନ୍ତି ଏମିତି ପଣା ସଂକ୍ରାନ୍ତି କୁ ପଣା ହୁଏ। ଆଉ କୁ, କିଛି ବଡ ସଂକ୍ରାନ୍ତି ମକର ସଂକ୍ରାନ୍ତି କୁ ବି ଭୋଜି ହୁଏ। ବଡ ବଡ ସଂକ୍ରାନ୍ତି କୁ ଭୋଜି ହୁଏ ହୁଏ ।ବହୁତ ଲୋକ ବି ସେଠିକି ଯାଆନ୍ତି, ବାହାର ବି ଲୋ ଲୋକ ଆସିକି ସେଇଠିକି ଯାଆନ୍ତି। ତାପରେ ବାହାର ଲୋକ ବି ଆସନ୍ତି ।ଭୋଜି ମାନେ ସେ ଠାକୁରଙ୍କ ପ୍ରସାଦ ବି ଖାଆନ୍ତି। ସମ ସ୍ତଙ୍କ ପାଇଁ ବି ଠା କୁରଙ୍କ ପ୍ରସାଦ ବନା ଯାଇଥାଏ ।ଆଉ ଦିନେ ଥିବ ସଂକ୍ରାନ୍ତି ତ ଗାଁରେ ବୁଲିକି ସମସ୍ତଙ୍କର ଯେତିକି ମାନେ ନେ ଯେତିକି ତାଙ୍କର ଅ ଯ ପ୍ରାପ୍ୟ। ସେ ସେତିକି ଟଙ୍କା ଦଶ ଟଙ୍କା ହଉ କି ପାଞ୍ଚ ଟଙ୍କା ହଉ, ସେ ସମ ସ୍ତେ ଖୁସିରେ ଯାହା ସେମାନେ ଜଣେ ଆସନ୍ତି ଆଦାୟ କରିବା ପାଇଁ। ତାଙ୍କର ଯେତିକି ଜଣଙ୍କର ଯେତିକି ଯିଏ ଖୁସି ।ତା ଇଚ୍ଛାରେ ସେ ଯେତିକି ଦେଇପାରିବ ପାଞ୍ଚ ଟଙ୍କା ହେ ଲେ ବି ଚଳିବ ଦଶ ଟଙ୍କା ହେଲେ ବି ଚଳିବ। ସେ ଦିଅନ୍ତି, ସେଇଟା ଭୋଜି ଠାକୁରଙ୍କ ଭୋଜି କାମରେ ଲାଗେ। ଆଉ ଯାହା ଖୁସିରେ ଯିଏ ଯାହା ଦେଇପାରିବ। କିଏ ଯଦି ପନିପରିବା ଦେଲ ତ କିଏ ହୁଁ ଚାଉଳ ଦେଲା ତ କିଏ ଆଉ କଣ ଦେଲା, ଏମିତି ସବୁ ମିଳିମିଶି କରନ୍ତି। ଭୋଜି ଟା ଭଲ ଭାବରେ କରିଦିଅନ୍ତି। ମାନେ ସ ଟା ଜଣେ ଦବ ବୋଲି ସେଇଟା ମାନେ ନାହିଁ ।ସମସ୍ତେ ସାଙ୍ଗ ହେଇକି ମିଶି ଦେଇଦିଅନ୍ତି ଆଉ।
ଓହୋ।
ପରେ ସେଇ ଯୋଉ ମନ୍ଦିର ପାଖରେ ବି ଅଛି ଆମର ଅ ଗୋଟେ ଜାଗା ଟେ, ଯେମିତି ଭୋଜି ଭୂଜା କରିବା ପାଇଁ ଭଲ ଜାଗା ଟେ ଅଛି, ସେଠି ବି ମାନେ ବାହାରୁ ବି ଆସିକି ଛୁଆ ଭୋଜି କରୁଛନ୍ତି। ଆଉ ଆମ ଗାଁ ପିଲା ବି ଆସିକି ଯୋଉ ନୂଆ ବର୍ଷକୁ ଭୋଜି ଭୂଜା ବି କରନ୍ତି ସେଠି। ଭୋଜିଭୂଜା କରନ୍ତି, ଆମେ ବି ଯାଉ ଭୋଜିଭୂଜା କରିବା ପାଇଁ।କାରଣ ସେ ଠି ଭଲ ସୁବିଧା ବି ଅଛି।କୂଅଟେ କୂଅ ବି ପାଣି ପିଇବା ପାଇଁ ଗୋଟେ କୂଅଟେ ବି ଅଛି। ତାପରେ ଉ ଗୋଟେ ପୋଖରୀଟେ ବି ଅ ଅଛି, ସେଠି ବାସନ ଫାସନ ମାଜା ମୁଜି କରିବା ପାଇଁ ବି ପୋଖରିଟେ ବି ଅଛି। ଆଉ ସେ ମନ୍ଦିର ପାଖରେ ବି ଗୋଟେ କୁଅଟେ ଅଛି। ସେଠି ଭୋଗ ଠାକୁରଙ୍କର ପାଣି ଫାଣି ଲାଗା ଲାଗି କରେ ଆଉ ଠାକୁରଙ୍କ ଭୋଜିରେ ବି ସେ କୁୁଅରୁ ନେଇକି ପାଣି
ସମସ୍ତେ ଭୋଜି କୁ ଯାଆନ୍ତି, ଭୋଜି ଭୋଜି କରିବା ପାଇଁ ଆଉ
ହଁ ଭୋଜି ଭୁଜା କରିବା ପାଇଁ ।ସବୁ କାମରେ ସେଇ ଇଏରେ ଲାଗେ ଆଉ ଏମତି ଏମତି। ଏମତି ଏମତି ସବୁ କାମରେ ଲାଗେ ଆଉ। ଆଉ ଆପଣଙ୍କ ଆଡେ କେମିତି? କଣ କେମିତି କଣ? ମନ୍ଦିର ମନ୍ଦିର କେମତି କଣ ଅଛି, ତା ବିଷୟରେ ଟିକେ କୁହନ୍ତୁ?
ଆମ ଆଡ଼େ ସେମିତି ଶିବ ମନ୍ଦିର ଅଛି, ତାରିଣି ମନ୍ଦିର ଅଛି । ହନୁମାନ ମନ୍ଦିର ଅଛି, ପିଲାମାନେ ଯଉ ଯୋଉ ଆଜିକାଲି ଯୋଉ ଯୁବକ ମାନେ ସମସ୍ତେ ଛୋଟ ମନ୍ଦିରଟେ କରିଛନ୍ତି, ସେଠାରେ ଜିମ୍ କରୁଛନ୍ତି । ଆଉ ଦୌଡା ଦୌଡି କରୁଛନ୍ତି ।
ହଁ, ଏ ଯୋଉ ଡିଫେନ୍ସ ଲାଇନ ରେ ଯୋଉମାନେ ପକାନ୍ତି, ସେମାନେ ଡେଲି ଜୀମଫିମ କରନ୍ତି, ଡିଫେନ୍ସ ତାନ ହେ ସେମା
ସେମିତି, ଆପଣ ଯେମିତି କହିଲେ ତା- ଡି ମନ୍ଦିର ସଂକ୍ରାନ୍ତି ସଂକ୍ରାନ୍ତି ପୂଜା କରାନ୍ତି, ସେମିତି ତାରିଣି ମନ୍ଦିର ମଙ୍ଗଳବାର କ ମଙ୍ଗଳବାର
ଓହୋ, ଆପଣଙ୍କ ଗାଁରେ ତାରିଣୀ ମନ୍ଦିର ଅଛି? ଓହୋ ଆପଣ ବି ତ ଯାଉଥିବେ?
ହଁ ମଙ୍ଗଳବାର ମ ତାଟିଣ ମନ୍ଦିର ଯାଉ। ମଙ୍ଗଳବାରକୁ ମଙ୍ଗଳବାର ଆଉ ଚଣ୍ଡି ମନ୍ଦିର ଯେମିତି ଦେହୁରୀ ପୂଜା କରେ, ସେମିତି ତାରିଣୀ ମନ୍ଦିର ବି ଦେହୁରୀ ପୂଜା କରନ୍ତି। ପଣା ସଂକ୍ରାନ୍ତି ପଣା ହୁଏ, ଭୋଜି ହୁଏ।
ଓ ହୋ ଆପଣ ବି ଯାଆନ୍ତି ଯୋଉ, ଯୋଉ, ମାନେ ସେଠି ମାନେ ପୂଜା କରିବା ପାଇଁ?
ହଁ ।
ଓହ, ଆପଣଙ୍କୁ ବହୁତ ଭଲ ଲାଗୁଥିବ ଆଉ ନା
ହଁ ।
ଠାକୁରଙ୍କ କାମରେ ଗଲାବେେଳେ ସମସ୍ତଙ୍କୁ ବି ଭଲ ଲାଗେ । ଠାକୁରଙ୍କ କତିକି ଗଲା ବେଳକୁ, ଆପଣ କୋଉ ଠାକୁରଙ୍କତି ଯାଆନ୍ତି? ଅଧିକା।
ଅଧିକ ଚଣ୍ଡୀ ମନ୍ଦିର, ତାରିଣୀ ମନ୍ଦିର ଯା
ହଁ ହ ବହୁତ ଭଲ ଲାଗୁଥିବ ଆପଣଙ୍କୁ?
ହୁଁ ମନ୍ଦିରକୁ ଗଲେ ମନ ଶାନ୍ତି ଲାଗେ।
ହଁ ଭଲ ଲାଗେ। ଆଉ ଆପଣଙ୍କର ସିଆଡେ ନା ବର୍ଷା ଛାଡିଲାଣି ନା ସେମିତି ବର୍ଷା ଲାଗି ରହିଛି?
ନାଇଁ ଟିକେ ଟିକେ ଲାଗି ରହିଛି।
ଓହୋ।
ଆପଣଙ୍କର ଛାଲାଣି?
ନ ସେମିତି ତ ବର୍ଷା ଛାଡିଲାଣି କହିବାକୁ ଗଲେ, ପକଉଥିଲା ଯେତିକି ପୁରା କ୍ଲିୟରରେ ହେଇ ଲାଣି ବେଶୀ ବି ପକଉନି।
ହଁ ହଁ।
ଛାଡ଼ିଲାଣି ତଥାବି। ଆଉ ଆଉ କିସ? ଆଉ ଆପଣଙ୍କ ଆଡେ ମାନେ କେମତି ଖୁଦୁରୁକୁୁଣି ଖୁଦରୁ କୁଣି, ସବୁ ଆମର ପାଳନ କରାଯାଏ, ଆପଣଙ୍କର?
ହଁ ଖୁଦୁରୁକୁଣୀ ଜହ୍ନିଓଷା, କାର୍ତ୍ତିକ, ପୂର୍ଣ୍ଣିମା ସବୁ ପାଳନ କରାଯାଏ।
ଅହୋ! ଅ ହୋଉ ଆଉ। ହ୍ୟାଲୋ! ହଉ ଆଉ, ହଉ ଆପଣଙ୍କର କାମ ଥିବ କଣ? କଲ୍ କରନ୍ତୁ! ରୁହନ୍ତୁ ଆଉ। ଧନ୍ୟବାଦ। ଧନ୍ୟବାଦ, ଆପଣ ମୋ କଲ୍ ରିସିଭ କରିଥିବାରୁ ମୋ ସହିତ ଏତେ ଟାଇମ୍ ବେ ଏତେ ଟାଇମ୍ ବାହାର ବି ମୋ ସହିତ ଏତେ ସମୟ କଥା ହେଇଥିବାରୁ, ଧନ୍ୟବାଦ।
ହ,